ହୁଁ
ହାଲୋ
ଜପତିଲି ତୁର୍କୀ ରଛିଏ ସ
କ୍ଷୀର ସେମିତି ଲିଟର, ହାଫ ଲିଟର, ଏମିତି ସବୁ ଇଏ କରନ୍ତି ନିଜେ ଘର ଖାଇବା ପାଇଁ ନହେଲେ ଲେ, ଏତେ କିଛି ଇଏ କରନି, ଦେଶୀ ଯା ହେଲେ ଅଳ୍ପ ଆସିବ ନା ହଁ ଯଦି ସେ ହେଇଥାନ୍ତା ଯଦି ହରିୟଣା ଫରିୟାନ କି ଗଣ ଜର୍ସି ହେଲେ
ହ
ହଁ ଗୋଟେ ଲିଟର ସେମିତି ଇଏ କରନ୍ତି, ତାପରେ ଛୁଆ ପାଇଁ ଛୁଆ ବି ଅଛି ନା, ସେ ଛୁଆ ଖାଇବା ପୁଣି ଆଉ ସେଇଥିପାଇଁ ଅଧିକ ଇଏ କରନ୍ତିନି ସେ ଗୋଟେ ଲିଟର, ନହେଲେ ହାଫ୍ ଲିଟର, ଏମିତି ଦିଏ
ଆଛା।
ଅଲଗା ଗାଈ ହେଲେ ସେ ଅଧିକ ଦିଅନ୍ତା, ଯଦି ଜର୍ସି ଫର୍ସି କି ହରିୟଣା ଗାଈ ହେଇ ସେ ବହୁତ ଦିଅନ୍ତେ
ହୁଁ
ଆଉ ତମର ପଢାପଢି ତାହେଲେ ଆଉ କରୁନ ଜବ ଶବ୍ଦ ପ୍ରଶାହାା କରଲନି ହୁଁ ହୁଁ ହାଲୋ କ୍ଲିଅର ଶୁଭୁନି ତମରଟ ହଁ ହଁ ଶୁଭିଲା ତ ହ ଆଉ କଣ ସବୁ ରୋଷେଇ ଜାଣିଛ, ମେସ ରେ ତ ରହୁଛ ଜାଣିଥିବ ଆଉ
କରିକି ଦେଇଷେଇ
ହଁ ହଁ ନିଜେ କରୁନ, କେବେ ଟ୍ରାଏ କରିନ
ଆ ଗ୍ୟା ଫହି ଆଉ ଆସିବୁ ମୁ କରିକି ଅଛି
ହଁ ହଁ ହଁ ସବୁ ଶିଖିବ, କେତେବେଳେ କଣ ଦରକାର ହେଲେ ନିଜେ ଯେମିତି ଚାହିଁବ, ସେମିତି କରିକି ଖାଇବା ଆଉ
ହୁଁ ହ ଆ
ହୁଁ ହ।
ତ ନିଜ ନି ଫ।
ହଁ। ବାହାରରେ ତ ନିଜେ, ଯଦି ନିଜେ ତାହେଲେ କରିବା ନିଜେ ବି କରିପାରିବ, ନହେଲେ ଯଦି ବାହାରୁ କଣ ଖାଇଲେ, ନିଜେ କିଣିକି ଆଣିବାକୁ ପଡିବ।
ହୁ।
କଣ କହିଲ?
ଏ କୋଟେ କ ପାନ ବ କଉଛ।
ଶୁଭୁନିି ଭଲସେ
ଭଲ ଭଲା ଖାଇଛ।
ଇୟର ଫୋନ ଦେଇଛ ନା କଣ ସେଇଥିପାଇଁ ବୋଧେ କ୍ଲିୟର ଆସୁନି।
ହଁ ସେଇଥିପାଇଁ ହଁ ଏବେସୁବିଲା। ଉଁ କଟ ହେଇଯାଉଛି କଟି ଯାଉଛି ଭୟସଟା।
ଏବେ ସୁବିଲା ହେପସ ଭଲ।
ହଁ ହଁ ସୁବିଲା ହୁଁ ହୁଁ ସୁବିଲା।
ଏ ବନ୍ଦ୍ଦୁପ୍ରେମୀକଆ ଅଣନ୍ତୀ।
ପ୍ରେମିକା। ନା ନା ସେଇଠି ନାହାନ୍ତି ବା।
ରଖିବା କଥା ନା ଆଉ ଚାକିରି କଲେ ଆଉ ପୁଣି ପାଉଛି କଥା।
ହଁ। ନା ନା ଚାକିରି କଲେ ରଖିବା ଏବେ ରଖିବାନି ଏବେ ଏବେ ତାଙ୍କୁ କିଏ ପୁଣି ଚଳେଇବ ହଁ।
ଚାକିରି ଜୀବନରେ ଦେଖିକି କରିଥରେ ଏବେ କହଲେ ଚା ପଢୁଛନ୍ତି।
ହଁ। ଚାକିରି ହଉ ତାପରେ ଦେଖିବା ଆଉ ଖୋଜିବା।
ଏବେ ତ ଆସିବେନି କହିବେ ତମର କଣ ଖର୍ଚ୍ଚ କିଛି ନାହିଁ ଆଉ ତମ କଥା ଟିକଏ ରହିବ କହିବେ।
ଅଛନ୍ତି କିଛିଟା ଝିଅ ରହିବେ।
ହଁ କିଛି ଅଛନ୍ତି ହୁଁ।
କିଛିଟା ଭାଗ୍ୟରେ ଆମ ଭାଗ୍ୟରେ ବଞ୍ଚ
ହଁ କିଛି ଅଛନ୍ତି ରହିବେ ନହେଲେ କିଛି ସେ ଅଧା ଅଛନ୍ତି ସେ ସବୁ। ଉ ରହିବେନି।
ହୁଁ।
ତମର ଅଛନ୍ତି ନା କଣ?
ନାଇ ଥିଲେ ସବୁ ଛାଡିଡିକି ପଳେଇଲେ ଆଉ କାହିଁକି ନା ଅ ପ୍ରତାରଣା ଦେଇ ପଲା ପ୍ରେମିକା ଆଉ।
ହଁ ହଁ।
ପଇସା ପତ୍ର ନାହିଁ ନା ଗରିବ ଲୋକ।
ହଁ ସିଏ ତ ସେମାନେ ତ ତହାର ପଇସା ସେଇଠିକି ଯିବେ ଆଉ।
ପଇସା ଯୋଉଠି ନାହିଁ ସେ ରହିବେନି। ସେଇଥିପାଇଁ ସବୁ ଛାଡିକି ପଳନ୍ତି। କେତେଟା ଥିଲେ କି?
ପା ଆମେ ଏତି କର ମାନେ। ହଁ କେତେଟା ଥିଲା ଯେମିତି ପଚାରିଲେ ମୋର ଯେମିତି ପନ୍ଦର ଷୋଳ ଟା କି ମୁଁ ସେତ ଖ ଚୋନତି ଚାଲି ସେ ବି ହେ
ଓ ହୋ ସେ ଜୀବନକୁ ସେଇ ଗୋଟିଏ ଦରକାର ଆଉ।
ହଁ।
ସେ ଗୋଟେକୁ ଚଳେଇବା ପାଇଁ କାଠିକର କାଠ ଆଉ ଅଧିକରଠ
ପିଲା ତାଙ୍କର ସେ ହ୍ୟାଣ୍ଡେଲ କରିପାରିବେ ସେମାନେ ସବୁ ରଖୁଛନ୍ତି।
ହୁଁ ହୁଁ ସେମାନେ ରଖିବେ ଅଧିକା। ଉଁ। ଯୋଉ ମାଷ୍ଟର ମାନେ ଯୋଉମାନ ଥିବେ ସବୁ ଶିଥିରେ। ସେମାନେ ତାଙ୍କର ସବୁବେଳେ ଅପଡେଟ ହେଇକି ସବୁ ବଦଳେଇବେ ଗୋଟେ ପରେ ଗୋଟେ ଆ ଏଟା ଭଲ ଲାଗିଲନି ସେଟା ସେଟା ଭଲ ଲାଗିଲନି ଏଟା। ସବୁ ଚାଲେ ଆଉ।
ହଁ।
ହୁଁ। ଏ ଆମର ଦ୍ୱାରା ତ ସେଇଟା ହବନି ଆଉ।
ନାଇଁ ତୋର ତ ଚା ଚାକିରି କ ଚାକିରିଆ। ବାହା ହବ ନା ଏମତି ହାଉସ ୱାଇଫ କଲେ ବାହା।
ଦେଖିବା ସେଟା ତ କହି ହଉନି। କଁ ହଉଛି। ଦେଖିଆ କଣ ହଉଛି ଆଉ ଭଗବାନ ଯାହା ଦେବେ ଆଉ।
ସିମ୍ ପର ଟା ଅଛି ଦେଖ।
ହଁ।
ଯଦି ଖରାପ ପଡ଼ିଲା ସିଏ ତୋ ପାଇଁ ଠିକ୍।
ବିଜ୍ଞା ତାକୁ ବି ଭଲ ଭାବିକି ଚଳିବାକୁ ପଡିବ ଆଉ। ଯାହା ଦେବେ ଆମେ ଭଲ।
ଏ କଉଟା କଲେ ନହନେ ହବନି ନା। ଉଁ ସ୍ୱ ହସ୍ତେ ଗ୍ରହଣ କରିବ।
ହଁ।
କରିଦବୁ ଭଲ ଝିଅ ହଁ ମାଇକିନା।
ହୁଁ ହୁଁ।
ଆଉ କୁଆଡେ ଅଧିକା ବୁଲିବା ପାଇଁ ଭଲ ଲାଗେ।
ବୁଲିବା ପାଇଁ ତ ଭଲଲାଗେ କିନ୍ତୁ। ମେନ୍ ହଉଛି କଣକି ଏଯୋଉ। ଯୋଉ ପଇସା ପ୍ରୋବ୍ଲେମ ଯୋଉ ବୁଲି ହଉନି ଆଉ।
ପଇସା ପଇସା ମ କଉଠି ବୁଲିବୁ।
କୁଆଡେ ବୁଲି ହଁ।
ମୁଁ ଆଶା କରୁଛି ଏଥିରେ ବହୁତ ବହୁତ ପଇସା ନିଅନ୍ତୁ ଆଉ ଏଇ ପଇସାରେ। ନିଜ ଖର୍ଚ୍ଚ ବହନ କର କିନ୍ତୁ ଏ ପଇସା ରେ ତ ବୁଲି ହବନି କିନ୍ତୁ ନିଜ ଖର୍ଚ୍ଚ ବହନ ହବ ଆଉ।
ହଁ ନିଜ ଖର୍ଚ୍ଚ ଉଠେଇ ହବ, ଯାହା ଅଳ୍ପବହୁତ ଛୋଟମୋଟ। ସବୁ ୟେସ ମାନେ।
କିଛି ନାହିଁ ଏଇ ପଳେଇବ ପଇସା ଆଉ।
ହଁ ହଁ।
ପଇସା ଥିବ ଅଫର ଆସିଯିବ ମଗେଇଦବ ଶେଷ ମୁଣ୍ଡ।
ହୁଁ।
କେତେଟା କଲ ହେଲାଣି।
ମୋର ହେଇଛି ତଥାପି। ସେଇ ଅଠରଟା ଭଳିଆ ଆଉ।
ଆହୁରି ବାରଟା କେମିତି କଣ କରିବା।
ଦେଖିବା ସନ୍ଧ୍ୟା ବେଳେ ଲାଗି ପଡିବା ଆଉ
ହଁ ଯାହାକୁ ଯାହାକୁ ଲଗେଇବୁ ମତେ ବି କହିବୁ ମୁଁ ବି କଥା ହେଇଯିବି ସେଇ । ବିଣାପ ତୁନି ନାହାନ୍ତି ନା।
ହଁ ସେଜ କାହିଁ ଆଉ ରିପ୍ଲାଏ ଦେଇନି ବଧେ ବ୍ୟସ୍ତ ଙ୍କ କହିଲ।
ଚିହ୍ନା ପରିଚୟ କେହି ନାହାନ୍ତି ତ ସେଥିପାଇଁ।
ହଁ। ଆ ସେଇଥିପାଇଁ ତ ରାଣ୍ଡମଲି ଗୋଟେ ବାଛିିକି ଲଗେଇବାକୁ ପଡୁଛି ଆଉ।
ଆପଣ ଆଶା କରୁଥିଲ ମୁଁ ଉଠେଇବି।
ମୁଁ ଖାଲି ମେସେଜ ଟା କରିଥିଲି ମୁଁ କହିଲି ଦେଖିବା କଣ ହଉଛି।
ଏଠୁ ମୁ ଯୋଦି ପଇସା ନଦେଇଥିମି ଆ ହେଟୁ ପଇସା ନେଇକି ଗଲେ
ହୁଁ
ଆଉ କିଏ କିଏ ଅଛନ୍ତି ବି କାହାନ୍ତି ମୋର ବି ସେଇ ସେମ୍ ସେମ୍
ହ ହୋ
ଆଜି ଭିତରେ ଛାଡିଲେ ମରିଯାଇଛି ନା
ହଁ ତମର ସରିବ ତ
ମୁଁ ଜାଣିନି ଏବେ ଆଉଥରେ କଣ କରିବିନି ମୁଁ ଭାବୁଚି ହଁ ମୁଁ ଆଜି ଆଜିରେ ଏବେ କଲ କର
ହଁ ଗୋଟେ ଇଏଟା ସରିଯିବ ନେଇ କି ହଁ।
ତାହେଲେ ତମେ ଆଉ ଥରେ କଲ୍ କରିଦେଲେ ହେଇ ଯିବ।
ହୁଁ ହୁଁ ସେ ଅଟମେଟିକି ଚାଲିବ ଆ ସେ